ହଁ ସୁପ୍ରଭାତ।
ସୁପ୍ରଭାତ।
ଆଚ୍ଛା ଆଉ କଣ କରୁଚନ୍ତି ଆପଣ।
ମୁଁ ଏବେ ଆସିକି ଅଫିସରେ ପହଞ୍ଚିଲି।
ଆଚ୍ଛା ବହୁତ୍ ଭଲ। କିଛି ନାଇଁ ଜଷ୍ଟ ଏଇ ସବୁ ଘର କାମ ସବୁ ସାରିଲି। ଆଜି ତ ଝିଅର ଛୁଟି ଅଛି ମୁଁ ସେଇଥିପାଇଁ। ଉଁ ଆଜି ଟିକେ ଦେହ ବି ମୋର ଭଲ ନଥିଲା ସେଇଥିପାଇଁ ମୁଁ ଟିକେ ଲେଟରେ ଆଜି ଶୋଇକି ଉ। ଉଠିଚି ଏବେ ଏବେ ଘର କାମ ସବୁ ସାରିକି ଆସିଚି ଆଉ।
ଟି ଛୁଟି ଅଛି ମାନେ ଆଜି କିଛି ପର୍ବ ଅଛି।
ଇ ଆଜି ମହରମ୍ ଆଜ୍ଞା ଆଜ୍ଞା ଆଜି ମହରମ୍ ଅଛି ତ ସମ। ତ ସବୁ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଏ ସବୁଗୁଡିକ ଆଜି ଛୁଟି ଦୋଉଚି।
ମହରମ୍ ମାନେ ଏଇଟା କଣ ମହରମରେ କଣ ହୁଏ ଆକ୍ଚୁଆଲି।
ଉଁ ନା ସେସବୁ ମୋର ଏତେ।
କାହାର ପର୍ବ କାହାର।
ମହରମ୍ ବୋଧେ ମୁସ୍ଲିମମାନଙ୍କର ମୋର ଏତେ ଜ୍ଞାନ ନାଇଁ ସେ ଉପରେ। ମୁଁ ଏତିକି ଜାଣିଚି ଆଜି। ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ସବୁଗୁଡିକ ଆଜି ବନ୍ଦ ରହୁଚି। ତ ସେଇଥିପାଇଁ ଆମେ ମୁଁ ମୋ ଝିଅ ଆଜି ଏ ଟିକେ ରେ ଅଧିକ ସମୟ ବିଶ୍ରାମ କରି ଟିକେ ଲେଟ୍ ରେ ଉଠିଲୁ ଆଉ।
ଅଛି ଉଁ ପ୍ରାୟତଃ ଆପଣଙ୍କର ଛୁଟି ଅଛି। ତ ଆପଣ କିଛି ପ୍ରୋଗ୍ରାମ କରିଛନ୍ତି। ମାନେ କୁଆଡ଼େ ଆପଣ ଭ୍ରମଣ କରିବା ପାଇଁ? କୋଉଠି ଯାତ୍ରା କରିବେ?
ହୁଁ ନିଆତି ମୁଁ ତ ଭାବିଥିଲି ଆଜି କାଲି ଏମିତି କାଲି ବି ମୋ ଝିଅର ଛୁଟି ରହୁଛି। ଭାବୁଥିଲି କୋଉଠି ଗୋଟେ ଭ୍ରମଣ କରିବା ପାଇଁ ଯିବୁ ବୋଲି। ଆଉ ପାଖେରେ ତ ଏମ୍ତି ମୁଁ ସବୁ ବୁଲି ସାରିଲୁଣି। ଆଉ ସେମିତି କିଛି ନାହିଁ। ତ ଆଜି ଯେହେତୁ ଆମିଷ ବାରି ଅଛି ତ ମୋ ଝିଅ କହୁଥିଲା କି ଆଉ ବୋଉ ଆଜି କିଛି ଚିକେନ୍ କି ମାଛ କିଛି କରିବା ପାଇଁ ଆଜି ତ ମୋର ଛୁଟି ଅଛି। ତମେ ଟିକେ ବହୁତ ଭଲ ଭାବେ ସବୁଦିନ ସେ ସ୍କୁଲ ଯେହେତୁ ଯାଏ ମୁଁ ଟିକେ ଭଲ୍ ସେ କରିପାରେନି ଆଇଁଷ। ଆଉ ସିଏ ଆଜି ଯେହେତୁ ଘରେ ଅଛି ସେ କହୁଥିଲା କି ଟିକେ ଭଲରେ କରିବା ପାଇଁ। ମୁଁ କିନ୍ତୁ ଦେହ ଖରାପ ଅଛି ବୋଲି ମୁଁ ଟିକେ କିଛି କରିପାରୁନି। ମୁଁ ସେଇଥିପାଇଁ କହିଲି କି ଦେଖିବା ଆ ଆଉ ଆର ରବିବାର ଆଡକୁ ଦେଖ୍ ଖିବା ଯଦି ଇଏ ହବ ଆଜି କିନ୍ତୁ ମୋ ଦେହ ଭଲ ନାହିଁ ବୋଲି ମୁଁ ଆଉ କରିବା ପାଇଁ ମୋର ଟିକେ ଇଛା ହଉନାହିଁ।
ଆଛା ଆପଣ କୋଉ କେଉଁ ସ୍ଥାନରେ ରହୁଛନ୍ତି ମାନେ ଆପଣଙ୍କର ସେପଟ ଏରିଆ ର ନାଁ?
ହଁ ମୁଁ ଆଜ୍ଞା ଭଦ୍ରକରୁ କହୁଛି।
ତ ଭଦ୍ରକର ଫେମସ ଜାଗା କଣ ଅଛି? ମାନେ ଯୋଉଟା କି ତୀର୍ଥ ସ୍ଥାନ ହଉ କିଛି ବ ଆ ମାନେ ଆପଣଙ୍କର ପୁଁ
ହଁ।
କିଛି ଅଲଗା ମନ୍ଦିର ହଉ କି, କିଛି ପ୍ଲେ୍ ମାନେ ଖେଳ ପଡିଆ ପଡିଆ ଭଲ ପଢିଆ ଅଛି। ଆଉ କିଛି କଣ ଅଛି ଆପଣଙ୍କର ସେଠି ଭଲ ଜିନିଷ କଣ ଦେଖିବାକୁ? କି ଖାଦ୍ୟ କଣ ଆପଣଙ୍କର ସେଠି ଭଲ?
ନିହାତି ଆମର ତ ଏଠି ବହୁତ୍ କିଛି ଦର୍ଶନୀୟ ସ୍ଥାନ ଅଛି। ବୁଲିବା ସ୍ଥାନ ଅଛି। ଆପଣ ଯେ ଯଦି କେବେ ଆପଣ ପରିବାର ସହିତ ବୁଲିବାବା ପାଇଁ ଆସିବେ ଆମର ଏଠି ଅଛନ୍ତି ବାପା ଆଖଣ୍ଡଳ ଆରଡ଼ି ଅଛନ୍ତି। ଅ ଆରଡି ମାନେ ଶିବଙ୍କର ସେ ବହୁତ୍ ପ୍ରଖ୍ୟାତ ଏଠି। ଆଉ ଆମେ ତ ଯାଉ ସବୁବେଳେ ଯେତେବଳେ ଆମକୁ ସମୟ ମିଳେ ଆମେ ଯାଉ। ବାବାଙ୍କୁ ଦେଖୁ ବହୁତ ମାନେ ଏଠି ପ୍ରସାଦ ସେବନ ବି ମିଳେ। ଆମେ ଯଦି ଚାହିଁ ଆପଣ ଯଦି ଚାହିଁବେ ଏଠି ମଧ୍ୟାହ୍ନ ଟାଇମ୍ ରେ ଏଠି ଆପଣ ବାବାଙ୍କ ପ୍ରସାଦ ମଧ୍ୟ ପାଇପାରିବେ ଏଠି ସବୁଠୁ ଭଲ ଜିନିଷ ହଉଛି ବାବାଙ୍କର ମୁଣ୍ଡ ମସ୍ତକରେ ଏଠି ଘିଅ ଆଉ କ୍ଷୀର ଏସବୁ ଘର୍ଷଣ କରାଯାଏ। ସେଇଟାକୁ ସେଇ ପ୍ରସାଦକୁ ସେ ପାଦୁକା କୁ ସମସ୍ତେ ନବା ପାଇଁ ଏଠି ଆମର ଉଁ ମ ଲାଗେ ଭିଡ ଲାଗେ ଆଉ ତାକୁ ବି ଭଉତ୍ ଲୋକ ମାନେ ବଡ ବଡ ଡବା ହେଲା ଉଁ ଯିଏ ଯୋଉ ବୋତଲ୍ ହେଲା ଏସବୁରେ ଘର ପାଇଁ ନେଇକି ଯାଆନ୍ତି କୁହନ୍ତି ବାବାଙ୍କର ସେଇ ପାଦୁକା ଟା ବହୁତ୍ କାମ ଦିଏ ଆଉ ବା ମାନେ ବାକି ଏଠି କାଳୀଙ୍କ ମନ୍ଦିର ଅଛି। ଆଉ ଆମର ଏଠି ସବୁଠୁ ଇଏ ହଉଛି ଆମର
ଆଜ୍ଞା।
ରାମନବମୀ ଏଠି ଆମର ବହୁତ ବଡ ଆକାରରେ ଏଠି ରାମନବମୀ ଆମର ଅ ପାଳନ କରାଯାଏ ଆମର ଉଁ ଯେହେତୁ ଭଦ୍ରକରେ ଆମର ରହୁଛୁ ତ ଏଠି ଆମର ଏଠି ତାପରେ ଧାରା ଆମର ଏଠି ଆହୁରି ଅନ୍ୟାନ୍ୟ ସବୁ ମେଳା ପଡେ। ଆପଣ କେବେ ଆସିଲେ ଆସିବେ ବୁଲିବେ ଏଠି ବହୁତ ଭଲ ଭଲ ଜାଗା ଅଛି।
ଖାଦ୍ୟରେ କଣ ଅଛି ଏଠି ଭଲ ସବୁଠୁ ଭଲ ଖାଦ୍ୟ କଣ ମିଳେ? ଯୋଉଟା କି ଓଡିଶା ପ୍ରସିଦ୍ଧ ସେମିତି କିଛି ଅଛି ଭଦ୍ରକରେ କୌଣସି ଖାଦ୍ୟ? ଯୋଉଥିରେ କି ଓ ଓଡିଶା ବାସୀ ବି ଭଲ ପାଆନ୍ତି ଖାଇବା ପାଇଁ ଭଦ୍ରକର କୌଣସି ଖାଦ୍ୟ।
ସେମିତି ତ ସେମିତି ଭଦ୍ରକରେ ସେମିତି ତ କିଛି ଖାସ ନାହିଁ। ହଁ ନର୍ମାଲ ଆମର ଯେମିତି ଆମେ ଓଡିଆ ଆମ ଖାଦ୍ୟ ଭାରି ବଢିଆ ଆମର ଏଠି ଆମର ସବୁ ଜିନିଷ ବହୁତ ଭଲ ଲାଗେ ଆପଣଙ୍କର ସେ ଆଇଁଷ ହଉ ଓ ସା ଧା ହଉ ଆମର ସବୁ ଜିନିଷ ଏଠି ଭଲ ଲାଗେ। ଉଁ ସବୁ ସେମିତି ସେମିତି କିଛି ଫେମସ ଜିନିଷ ଖାଦ୍ୟ ପ୍ରସିଦ୍ଧ ଖାଦ୍ୟ ସେମିତି କିଛି ନାହିଁ। କିନ୍ତୁ ଯା ବାକି ଯାହା ସବୁ ଭଲ ସବୁ ଏଇଭଳିଆ ମିଳେ ଆଉ। ଆଉ ଆପଣଙ୍କର ସିଆଡେ ଆଜି ବର୍ଷା ହେଇଛି?
ନାଇଁ ବର୍ଷା ଆସିନାହିଁ ଅ ସକାଳୁ ଟିକେ ମାନେ ବାଦଲ ଘେରିକି ଅଛି ସୂର୍ଯ୍ୟଙ୍କୁ। ତ ସେଥିପାଇଁ ବର୍ଷା ଫର୍ଷା ର କିଛି ଆଶଙ୍କା ଜଣା ପଡୁନି। ଫିର ବି ବହୁତ ଗରମ ଲାଗୁଛି ଅ ଏବେ ଟେମ୍ପ୍ରେଚର ଅ ପାଖାପାଖି ଉ ସଇଁତିରିଶି ଅଠତିରିଶି ଡିଗ୍ରୀ ରହୁଛି।
ହୁଁ ଆଚ୍ଛା ଆଉ ଆପଣ ଆଜି ସକାଳୁ ଜଳଖିଆ କଣ କରିଚନ୍ତି?
ଧୁନୁ ପ୍ରାୟତଃ ଜଳିଖିଆ ଇଟଲିି ଖାଏ ଇଟଲି ଟିକେ ଚଟନୀ ଟିକେ ମତେ ଟିକେ ବହୁତ ପସନ୍ଦ ଆକ୍ଚୁଆଲି ମୁଁ ମତେ ଟିକେ ଇଟଲିି ଆଉ ଚଟନୀ ଟିକେ ଭାରି ପସନ୍ଦ। ଏଥିପାଇଁ ପ୍ରାୟେ ସମୟରେ ମୁଁ ସବୁବେଳେ ଇଟଲି ଆଉ ଚଟନୀ ଖାଇକି ଆସେ ଆଉ କେତେବେଳେ କେମିତି ଯଦି ବରା ସିଙ୍ଗଡା ତାକୁ ବି ଖାଏ।
ଆଚ୍ଛା ଆପଣ ଆପଣଙ୍କ ସେଇ କର୍ମସ୍ଥାନରେ ଆପଣ ଏକା ରହୁଛନ୍ତି ବୋଧେ?
ଆଜ୍ଞା ଆଜ୍ଞା ମୁଁ ଇ କର୍ମ ମୋ କର୍ମସ୍ଥାନରେ ମୁଁ ଏକା ରହୁଛି ମୁଁ ଆଉ ଏପର୍ଯ୍ୟନ୍ତ କେହି ଯୋଉ ନାହାଁନ୍ତି ପାଖରେ ରହିବା ପାଇଁ।
ଆପଣଙ୍କ ପରିବାର ସବୁ କୋଉଠି ରହୁଛନ୍ତି?
ପରିବାର ଆମର ସବୁ ବାଲେଶ୍ଵରରେ ରହୁଛନ୍ତି।
ପରିବାରେ ସବୁ କିଏ କିଏ ଅଛନ୍ତି?
ପରିବାରରେ ବାପା ଅଛନ୍ତି ମା ଅଛନ୍ତି। ଉଁ ଜଣେ ସାନ ଭଉଣୀ ଅଛନ୍ତି ଓ ସାନ ଭାଇ ଅଛନ୍ତି। ଆଉ ସାନ ଭାଇ ସବୁ ଆଉ ମୁଁ ତ ବିବାହ କରିସାରିଛି ହୁଁ ମାଉଁ ମୋର ସ୍ତ୍ରୀ ଆଉ ଛୁଆ ପିଲା ବି ଅଛନ୍ତି। ଦୁଇଟା ଝିଅ ଅଛନ୍ତି।
ଆଚ୍ଛା ଆଉ ଆପଣ ଆପଣଙ୍କ ଗାଁ କୁ ସବୁ ଯାଆନ୍ତି?
ହଁ ମୁଁ ପ୍ରତି ମାସରେ ହେ ଥରେ କିମ୍ବା ଦୁଇଥର ଯାଏ। ଗ୍ରାମକୁ ଯେତେବେଳେ ଟିକେ ଅଧିକ କାମ ପଡ଼େ ସେତେବେଳେ ମୁଁ ଦୁଇଥର ଯାଏ ନହେଲେ ସବୁ ମାସରେ ଥରେ ଯିବା ତ ନିଶ୍ଚୟ। କାରଣ ଘରେ ସାନ ଭାଇ ଅଛି। ସମସ୍ତଙ୍କ କଥା ବି ଟିକେ ବୁଝିବାକୁ ଆମକୁ ପଡ଼ିବ ମତେ। ତ ଯେହେତୁ ଘରର ବଡ଼ ଆମକୁ ହିଁ ବୁଝିବାକୁ ପଡ଼ିବ ସବୁ। ହଁ ଯାଉ ଏଇ ମୁଁ ମଝିରେ ମଝିରେ। ମାସ ସ୍ ମାନେ ଶେଷ ସରିବା ପରେ। ମାସର ପ୍ରଥମ ସପ୍ତାହରେ ଭିତରେ ହି ମୁଁ ଯାଏ ଘରକୁ। ଥରେ ଯାଏ ଘରକୁ ଆସେ ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କୁ କଣ ବେଶୀ ଖାଇବାକୁ ଭଲ ଲାଗେ?
ମତେ ଖାଇବାରେ ମାନେ କଣ ମାନେ ମଧ୍ୟାନ ଭୋଜନ ନା ରାତ୍ର ଭୋଜନ ନା
ନା ସେମିତି ଆପଣଙ୍କୁ ମାନେ ଆଇଁଷ ବେଶୀ ଭଲ ଲାଗେ ନା ସାଧା ବେଶୀ ଭଲ ଲାଗେ?
ମତେ ସେମିତି ଦେଖିବାକୁ ଗଲେ ପ୍ରସାଦ ବେଶୀ ଭଲ ଲାଗେ ଠାକୁରଙ୍କ ପାଖରେ ଯୋଉ ପ୍ରସାଦ। ସେଇ ସେବନ ଟା ମ ଆଉ ସବୁବେଳେ ତ ପ୍ରସାଦ ଖାଇଲେ ଅରୁଆ ମାନେ ଆ ଆମର ପେଟ ପାଇଁ ବେଶୀ ଭଲ ନୁହେଁ ଅରୁଆ। ଆମର ଅ ଖାଦ୍ୟକୁ ପଚାଏ ପଚନ କରିପାରେନି ଏତେ ଭଲ। ତ ଉଷୁନା ବେଳେ ଏଇ ଆପଣଙ୍କର ଉଁ ବୁଧବାର ହୋଉ କି ଶୁକ୍ରବାର ହୋଉ। ଅ ପ୍ରାୟତ ମୁଁ ଟିକେ ମଟନ ଖାଇବାକୁ ଭଲ ଲାଗେ ମାନେ ଆପଣଙ୍କର ମଟନ୍ ଟିକେ ମୋତେ ଭାରି ପସନ୍ଦ। ଆଉ ସେଟା ତ ସବୁବେଳେ ମିଳିବା ଟିକେ କଷ୍ଟ ଆପଣଙ୍କର ଯେହେତୁ ତାର ଅ ଆପଣଙ୍କର ହଁ ପ୍ରାଇସ୍ ଟା ବି ବୋହୁତ ଅଧିକ ମାନେ ଆପଣଙ୍କର ତାର କଷ୍ଟ୍ ସେଥିପାଇଁ ଇଁ କମ୍ ସେ କମ୍ ଟିକେ ଦେଖିକି ଖାଏ ଆଉ ନହେଲେ ଅଦର ଆପଣଙ୍କର ଯୋଉ ସୋମବାର ହୋଉ ମଙ୍ଗଳବାର ହୋଉ। ଗୁରବାର କିମ୍ବା ଶନିବାର। ଏଇଥିରେ ପ୍ରାୟତଃ ମୁଁ ମନ୍ଦିରକୁ ଯାଇକି ପଁ ପ୍ରସାଦ ସେବନ ଟିକେ କରେ। ମତେ ସେଇଟା ଟିକେ ଭଲ ଲାଗେ।
ହୁଁ ସେଇ ମଟନରୁ ମନେ ଆଜ୍ଞା ଆଜ୍ଞା ମତେ ବି ବହୁତ ଭଲ ଲାଗେ କିନ୍ତୁ ମୋର ଅ ଗୋଟେ ଅପରେସନ ହେଇଥିଲା ଗଲା ବର୍ଷ ସେଥିପାଇଁ ମୁଁ ଆଉ ଅରୁଆ ବେଶୀ ଖାଉନି। ଅରୁଆ ଖାଇଲେ ମୋ ଦେହରେ ଆଉ ଯାଏନି ଆଉ ସେଇଥିପାଇଁ ମୁଁ ଅରୁଆ ଟିକେ ଛାଡ଼ି ଦେଇେଇଛି ପ୍ରସାଦ ମୁଁ ମୁଁ ଯେତେବେଳେ କୌଣସି ଓଷା ବାର କରେ ଓଷା ବାର ଗତ ମୁଁ ଅତ୍ୟଧିକ ଅଧିକ ଟାଇମ୍ ରେ ମୁଁ ରୁଟି ହିଁ ଖାଇଦିଏ। ଅରୁଆ ମୋ ଦେହରେ ଯେହେତୁ ଆଉ ଯାଉନି ଅପରେସନ ପରଠୁ ସେଇଥିପାଇଁ ମୁଁ ଆଉ ଅରୁଆ ବେଶୀ ଖାଏନି କିନ୍ତୁ ମତେ ବି ପ୍ରସାଦ ବହୁତ ଭଲ ଲାଗେ ଯେହେତୁ ଭଗବାନଙ୍କ ପ୍ରସାଦ ସେଥିରେ ବାରିବାର ଆଉ କିଛି ନଥାଏ।
ଆଜ୍ଞା ଆଜ୍ଞା
ଆଚ୍ଛା ଠିକ୍ ଅଛି ଆପଣ କାମ କରନ୍ତୁ ମୁଁ ଟିକଏ ପରେ ଫୋନ୍ କରୁଛି।
ଆଜ୍ଞା ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା